ହେଲା
ହେଲୋ
ହୁଁ କଣ କରୁଛୁ?
ଏ ବସିଥିଲି ତୁ
ମୁଁ ଏଇ ବାହାରେ ଏମିତି ବୁଲୁଛି ଆଉ ଗରମ ହଉଛି ଯେ ବାହାରେ ଏଇ ବସିଥିଲି ଆଉ
ଓହୋ ଖାଇସାରିଲୁଣି?
ହଁ ଖାଇଥିଲି ଭାତ ଭଜା ଏମିତି ଖାଇଥିଲି ଆଉ ତୁ କଣ ଖାଇଥିଲୁ?
ମୁଁ ବି ପଖାଳ ଭାତ ଶାଗ ଆଳୁ ଖାଇଥିଲି ଆଉ
ଆଉ ଭଲ?
ହଁ ମୁଁ ଭଲ ଅଛି। ତୁ?
ହଁ ମୁଁ ବି ଭଲ ଅଛି।
ଆରେ ତମ ଆଡେ ର ଜର କଣ ପ୍ରୋଗ୍ରାମ କଲେଣି ନା ନାଇଁ?
ହଁ ଏମତି ଆମର ଚାଲିଚି ମିଟିଙ୍ଗ ହଉଛି ତ ମିଟିଂ ଆଜି ବି ହବ ହେଲା ଟ ମାନେ ଏମିତି କଥାବାର୍ତ୍ତା ହଉଛୁ କଥା ହେଇ ସାରିଲା ପରେ ଏମତି ଦେ ଦେଖିବୁ କେମତି କଣ କରିବୁ ମାନେ ସବ ବୁ ଦେଖୁଛୁ କେମିତି ମାନେ ମାନେ କୋଉ ଟାଇପ ର ଭଲ ହବ ସଜେଇବୁ ଏମିତି ସବୁ ଦେଖୁଚି ଆଜି ମିଟିଂ ହବ ଆମର ମାନେ କାହାକୁ ବି ମାନେ ଯୋଉ ଝିଅ ମାନଙ୍କୁ ଆମେ ମେ ଗ୍ରୁପରେ ଆଡ କରି ଚୁ ତାଙ୍କ ମାନଙ୍କୁ ବି ଆଜି ଫୋନ କରିବୁ ଆଉ ସବୁ ଛୁଆ ବି ଆମର ମାନେ ତିନି ଦିନି ଗ ତିନି ଦିନ ପାଇଁ ରଖା ହେଇଛି ପ୍ରୋଗ୍ରାମ୍ କରା ହବ ବୋଲିକି ମାନେ ଫଙ୍କସନ୍ ହବ ତିନି ଦିନି ଆଉ ତିନି ଦିନି ବି ଭୋଜି ହବ। ଆଉ ଏମିତି ସବୁ ଚାଲିଛି ଆଉ, ଆଉ ତମ ଆଡେ ରଜ କେମିତି ହଉଛି?
ହଁ ଆମ ଆଡେ ବି ଏଥର ବହୁତୁ ବଡ ଆକାରର ଆୟୋଜନ ହେଇଛି। ସେମିତି ମାନେ ମହୋତ୍ସବ ଟାଇପ୍ ର ହେଇଛି ଆମେ ସବୁ ଛୁଆ ମିଶିକିନା ଯୋଉ ପଇସା ଆଦାୟ କରିକି ଆଉ ଗାଁ ରୁ କିଛି ପଇସା ଆଣିକି ନା ଯୋଉ ଟିକେ ବଡ ଆକାରରେ କରିବି ବୋଲି ଭାବୁଛି ଏଥର ଫୁଣି ମାନେ କିଛିଟା ଷ୍ଟଲ ବସିବ। ଯେମିତି କିି ପାନ ଷ୍ଟଲ୍, ପିଠା ଆଉ କିଛି ଚକଲେଟ ଦୋକାନ ଏମିତି ସବୁ ବସିବ ତ ସେଥିପାଇଁ ଟିକେ ବଡ ଆକାରରେ ହେଇଛି ଆଉ
ହୁଁ ହୁଁ ଆ ଆଉ ଯୋଉ ଭଲ ସବୁ?
ହଁଅ
ଆମ ଆଡେ ବେ ମାନେ ବହୁତ ବି ସେଇ ଆମ ଗା ଆମେ ଚାହୁଁଛୁ କି ଆମ ଗାଁ ଟା ଯେମିତି ଡେଭଲପ ହଉ ସେ ଯୋଗୁ ଚାହୁଁଚୁ ଚାହୁଁଚୁ ସେଇଟା ହଉଛି ଚାହୁଁଛି ଆମ ଗାଁ ଟା ଯେମିତି ଡେଭଲପ ହଉ ମାନେ ଲୋକମାନେ ସମସ୍ତେ କୁହନ୍ତୁ କି ଭ ଲ ହଉ ବୋଲିକି, ସେଇଟା ଆମେ ସେ ଯୋଗୁ ଏବେ କରୁଛୁ ତାପରେ ଦେଖୁଛୁ ଆମେ ବି ପଇସା ଆଦାୟ କରୁଛୁ ପଇସା ଦୁଇଶହ ଟଙ୍କା ନେଖେ ଆଦାୟ କରୁଛ ଆମ ଛୁଆ ବି ସମସ୍ତେ ଦେଇ ସାରିଲେଣି। ଏବେ ଦେଖୁଛୁ କେମିତି କଣ ହବ ମାନେ ସେଇ ବିଷୟରେ କଥା ହବୁ ତାପରେ, ସେ ଜାଗା ଟାକୁ ଆମେ ବାଗେଇବୁ ତାପରେ ଆଜି ଆମ କାଠ ଆସିବ, ମାନେ ଦୋଳି ପାଇଁ ତିଆରି କରାହବ ବୋଲିକି ସେ ବିଷୟରେ ବି କଥା ହବୁ କେମିତି କଣ ହବ ତାପରେ ଜଣେ ଦିଦି ଅଛନ୍ତି ମାନେ ଆଟିଷ୍ଟ ମାନେ ସେ କରିବେ ଆମର କେମିତି କଣ ସବୁ ମାନେ ସେ କରିବେ, ତାପରେ ସେଇ ବିଷୟରେ କଥା ହବୁ ମାନେ କୋଉ ବିଷୟରେ ମାନେ ମାନେ କେମିତି କରିବି ମାନେ ସେ ଜାଗା ଟା ମାନେ ବ ସୁନ୍ଦର ଦେଖାଯିବ ଯୋଉ ବାହାରୁ ଲୋକମାନେ ଆସିଥିବେ, ସେଲଫି ପଏଣ୍ଟ ହବ ଆମର ତାପରେ ଏମିତି ସବୁ ହବ ଆଉ ଆମ ଆଡେ ବି ବୁଲି ଆସିବୁ।
ଓହୋ ଆଉ ପିଠା?
ହଁ ସେମିତି ରଖା ହେଇଛି ସବୁ ହବ ବୋଲିକି ମାନେ ଆଜି କଥା ହବୁ, ତାପରେ କଣ କେମିତି ହବ ମାନେ କଣ ନାଇ ସେଇ ବିଷୟରେ କଥା ହେଲେ ଆମେ ଜାଣି ବୁ କି କଣ କେମିତି ହବ ମାନେ କୋଉଟା ଭଲ କୋଉଟା ଠିକ ତାପରେ ଝିଅ ପିଲା ମାନେ ତ ରୋଷେଇ କରନ୍ତିନି ମାନେ କିଛି କାମ ଫାମ କରନ୍ତିନି ନା ରଜରେ, ତାପରେ ରୋଷେଇଆ ବୁଝିବୁ ଏମିତି ସବୁ ଦେଖିଆ କଣ କରିବୁ। ତାପରେ କରିସାରିଲା ପରେ, ଯୋଉଟା ଠିକ ଆମେ ସେଇଟା କରିବୁ କାହିଁକି ନା ଆଉ ତ କେହି ମାନେ, ବା ମାନେ ଆମ ଗାଁ ଲୋ କମାନେ କିଏ ତ ଏତେ ମୁଣ୍ଡ ଖେଳଉ ନାହାନ୍ତି ତାପରେ ଆମେ ଝିଅ ପିଲା ଯେତିକି ମିଶିକି ଆମେ ସେଇ ସବୁ କରୁଛୁ କରି ସାରିଲା ପରେ ଏମିତି ଦେଖିବୁ କି କଣ କେମିତି ହବ। ତାପରେ। ସେ ଜାଗାଟାକୁ ଆମେ ଆଗେ ଠିକରେ ସଫା କରିବୁ ଗଛଟାକୁ। ଚାହୁଁଛି କି ଯେମିତି ଭଲରେ ଟିକେ ବାଗେଇବୁ। ବାଗେଇଲା ପରେ ମାନେ ଯାହାବି ତ ହେଲେ ସୁନ୍ଦର ଦେଖାଯିବ ନା ଲୋକ କଣ କହିବେ। କି ହଁ ଭଲ କରିଛନ୍ତି କି। ଯାହାବି ହେଲେ ଝିଅ ପିଲା ହେଲେ ବି କଣ ହେଲା ସେମାନେ ତ ଯା ହଉ ଭଲ କରୁଛନ୍ତି ଏମିତି ସବୁ ଏମିତି। ଚାଲିଛି ତାପରେ ଦେଖିବା କଣ କେମିତି ହଉଛି ଆଉ। ଆଉ ତମ ଆଡେ ମାନେ ତମର କୋଉଠି ରଜ ମହୋତ୍ସବ କରୁଛ?
ଆମର ଘର ପାଖରେ ଯୋଉ ଆମ୍ୱ ତୋଟା ଗଛ ଅଛି ତ ଆମର ସେଇଠି। ସବୁ ମାନେ ଆମର ଆମେ ଛୋଟ ଛୁଆ ନା ତ ଆମ ଗାଁ ଲୋକ ଯାଇକିନା। ସେଇଟି ସବୁ ସଫା କରିଦେଇଛନ୍ତି ଜାଗା ଟାକୁ। ଜାଗା ଟାକୁ ସଫା କରିଦେଇଛନ୍ତି ଆଉ। ସେ ଆମେ କିଛି କରୁନୁ ବାସ୍ ଖାଲି ଆମେ ପଇସା ଆଦାୟ କରି ସେମାନଙ୍କୁ ଦେଇଦଉଛୁ। ଆଉ ସେମାନେ ସବୁ ଆୟୋଜନ କରିଦଉଛନ୍ତି ଆଉ ସବୁ ସବୁ କିଛି କରିଦଉଛନ୍ତି। ଆଉ ଦୋଳି ବି ସେମାନେ କରିଦେବେ ଆମେ ବାସ୍ ଖାଲି ରଜ ଦିନ ସଜବାଜ ହେଇକି ସେଇଠିକି ଯିବୁ ଦୋଳି ଖେଳିବୁ ପିଠା। ମିଠା ଖାଇବୁ ଆଉ ପାନ ଖାଇବୁ ଏମିତି ମଜା ମସ୍ତି କରିବୁ ଆଉ ନାଚ ଗୀତ ବି ଅଛି। ତମର ନାଚ ଗୀତର ଆୟୋଜନ ଅଛି ନା।
ହଁ ଅଛି ତିନି ଦିନ ପାଇଁ। ତିନି ଦିନ ପାଇଁ ଅଛି ତିନି ଦିନ ବାହାରୁ ଗୋଟେ ଦିନ ଆଣିବୁ ମାନେ। ମାନେ ଫଙ୍କସନ କରିବା ପାଇଁ ଆଉ ଦି ଦିନ ଯୋଉ ମାନେ ଆମ ଗାଁ ଛୁଆ ସବୁ ମାନେ ନାଚି ଲାଷ୍ଟ ଦିନ ମାନେ ଆମେ। ସବୁ ଝିଅ ପିଲା ମିଶିକି ଶାଢ଼ୀ ଫାଢି ପିନ୍ଧିକି ମାନେ। ଗୋଟେ ଆକ୍ଟିଂ କରିବୁ ବୋଲି ଭାବିଛୁ ଏମିତି ସବୁ ଚାଲିଛି ଆଉ।
ଆଉ ତମ ଆଡ଼େ ମାନେ ତମ ଆଡ଼େ ମାନେ କେତେ ଜଣ ଛୁଆ ସବୁ ମାନେ ମାନେ ଏଇ ରଜ ପାଇଁ ୟେ କରୁଛ?
ଆମର ତ ବେଶୀ ଛୁଆ ନାହାନ୍ତି ସେଇ ଅଳ୍ପ ସେଇ ଦଶ ପନ୍ଦର ଜଣ ଭଳିଆ ଆଉ।
ହୁଁ, ହୁଁ, କେତେ ଟଙ୍କା ନେଖା ମାନେ ପଇସା ଆଦାୟ କରୁଛ?
ଆମର ପାଁଶହ ଟଙ୍କା ଲେଖେ ସ କାହିଁକି ନା ସବୁ ଝିଅ ମାନେ ମାନେ ବାହା ହେଇକି ପଲେଇଛନ୍ତି ନା ଆଉ କେହି ନାହାନ୍ତି।
ହଁ। ସେମାନେ ତାଙ୍କ ମାନଙ୍କୁ ମାନେ କହିଛ ନା ନାଇଁ ମାନେ ସେମାନେ ବି ଆସିବେ କି ନାଇଁ ମାନେ ସେଇ ବିଷୟରେ କହିଛ ନା ନାହିଁ?
ହଁ ସେମାନଙ୍କୁ ବି ଫୋନ୍ କରିକି ଜଣେଇ ଦେଇଛୁ ସମସ୍ତେ କହିଛନ୍ତି ଆସିବେ ବୋଲି।
ହୁଁ, ହୁଁ। ଆମର ବି ତ ସେଇମାନେ କୁହା ହେଇଛି କି ସମସ୍ତେ ଆସିବେ ମାନେ ଏମିତି ଚାଲିଛି ସମସ୍ତଙ୍କୁ କହିଛୁ ଆସିବା ପାଇଁ। ଆସିଲେ ତାପରେ ଦେଖିବୁ କଣ କେମିତି ହବ। ତାପରେ ହଉଛି କେମିତି କଣ କରିବୁ। ସେମାନଙ୍କୁ ବି ଆମେ କହିଛୁ ମାନେ ସମସ୍ତେ ଆସିବେ କଥା ହବୁ। ତାପରେ ତାଙ୍କ ଗ୍ରୁପରେ ବି ଆମେ ମେସେଜ୍ କରିଚୁ। ମାନେ ପଇସା ସେମାନେ ବି ଆମକୁ ସାହାଯ୍ୟ କରିବେ ବୋଲି କହିଛନ୍ତି କି ତମେ କର। ଆମେ ବି ଚାହୁଁ ଛୁ ମାନେ ସେମାନେ କହିଛନ୍ତି କି ଆମେ ବି ଚାହୁଁଛୁ ଆମ ଗାଁଆଟା କେମିତି ଟିକେ ଅଧିକ ଡେଭ୍ଲପ୍ ହଉ। ସେଇଟା ଆମେ ଚାହୁଁଛୁ ଆଉ ତମ ଆଡେ ମାନେ କଣ ମାନେ କେମିତି? ସବୁ ମାନେ କରୁଛ ମାନେ କୋଉ ଜାଗାର ମାନେ କଣ କେମିତି କରୁଛ ମାନେ ଫଙ୍କସନ୍ କୋଉଠି କରୁଚ ଦୋଳି ଫୋଳି କୋଉଠି ପକଉଛ?
ଆମର ସେଇ ସେଇ ଯୋଉ ତୋଟା ପାଖରେ ସେଇଟି ତ ଦୋଳି ହଉଛି। ଆଉ ଗାଁ ପାଖରେ ଯୋଉ ଗୋଟେ ଚାନ୍ଦି ପଡିଆ ଅଛି ସେଇ ଠି ଯୋଉ ମେଲୋଡ଼ିର ଆୟୋଜନ ହେଇଛି ସବୁ ଛୁଆ ମାନେ ନାଚିବେ।
ଅହୋ ଏମିତି ତାହେଲେ ଅଛି। ଆଉ କଣ ହଁ ଭଲ, ତମ ଘରେ?
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି।
ହୁଁ ହୁଁ, ଆମ ଗାଁଆକୁ ଏପାଳି ରଜ ମହୋତ୍ସବ ହଉଛି ଆସିବ ବୁଲି।
ଏଥର, ଏଥର ତୁ ଆସିବୁ। ମୁଁ ତତେ ଫୋନ୍ କରିଛି ନା ରଜ ମହୋତ୍ସବ ପାଇଁ ତ ତୁ ଆସିବୁ ମତେ କଣ ଡାକୁଚୁ।
ଓହଁ, ଆଉ ତମ ଆଡ଼େ ମାନେ, ମାନେ ହଉଛି ଖରା ଆଉ କେମିତି ହଉଛି?
ସାଙ୍ଗ ବିଶ୍ଵାସ କର୍ ନି ଏତେ ଜୋରେ ଖରା ହଉଛି ବର୍ଷା ବି ହଉନି। ଖାଲି ଗରମ ମାନେ ଗରମ, ମୁଁ ତ ଗଛ ତଳେ ବସିଛି।
ହୁଁ ଗଛ ତଳେ ବସିଲେ ବି କଣ ହବ ବହୁତ ଜୋରେ ଗରମ ହଉଛି, ତତଲା ପବନ ବି ବାଡ଼ଉଚି। ତାପରେ ଏମିତି ସବୁ ହଉଛି ଆଉ କଣ କରିବା ମାନେ ଖରା ତ ହବ ନା ଯାହାବି ହେଲେ ଖରା ହବ ଆଉ। ମାନେ ଘରୁବି ଲୋକକବି କେହି ବାହାରି ବି ପାରୁନାହାନ୍ତି। ତାପରେ ରଜରେ ଏମିତି ଖରା କିନ୍ତୁ ନ ହଉ ମାନେ ଭଲ ପାଗ ଦଉ। ମାନେ ବର୍ଷା ବି ହଉ ସେଇଟା ଭଲ ଆମ ପାଇଁ। ବର୍ଷା ହେଲେ ଛୁଆବି ବହୁତ ଖୁସି ହେବେ। ବର୍ଷା ହେଲେବି ଭଲ ଲାଗିବ ଥଣ୍ଡା ଲାଗିବ ମାନେ ଗରମ ବି ଏତେ ହବନି। ମାନେ ଏଇ ସବୁ ଏମିତି ଆଉ, ଆଉ ତମ ଆଡେ କଣ କେମିତି ସବୁ ଭଲ?
ହଁ ଆମ ଏଡେ ଭଲ କିନ୍ତୁ ବର୍ଷା ହଉନି ସେଥିପାଇଁ ବହୁତ ମନ ଦୁଃଖ ହଉଛି। ଆଉ ରଜରେ ତ ଯାହାେଲେ ବର୍ଷା ହବ।
ଓହୋ ରଜରେ ବି ବର୍ଷା ହବ ସେଟା ଆଉ ଆମେ କଣ କହିପାରିବା ବର୍ଷା ଦିନ ହବ, ଏମିତିରେ ତ କାଲି ବି ବର୍ଷା ଉଠେଇଥିଲା ହେଲାନି ବର୍ଷା ସେମିତି ତିନି ଚାରି ଦିନ ହେଲାଣି ଉଠଉଛି ମୁଳୁରୁ ହଉନି, ଖାଲି ପବନ ହଉଛି କାଲି ମାନେ ଏତେ ଜୋର ରେ ବର୍ଷା ଉଠେଇଥିଲା ମାନେ ତ ଯୋରେ ପବନ ବି ହେଲା ମାନେ ଯିଏ କହିବ କି ଆଉ ନ ବୋଧେ ବର୍ଷା ହବ। ମାନେ ବର୍ଷା ବି ଟିକେ ମୂଳରୁ ବି ହେଲାନି ତାପରେ ଏମିତି ତିନି ଚାରି ଦିନ ହେଲା ବର୍ଷା ଉଠ ଠୁ ଯଦି ବର୍ଷ ଟିକେ ହୁଅନ୍ତା ଭଲ ବି ଲାଗନ୍ତା ଫ୍ୟାନ ବି କିଛି ଏମିତିରେ କାମ ଦଉନି। ମାନେ ଯାହାହେଲେ ବି ତତଲା ପବନ ଟା ବାଡେଇବ କି ନାଇଁ ଘରକୁ। ତାପରେ ଘରେ ବି ଠିକ ରେ ଶୋଇ ବି ପାରିବନି ତମେ ଯେହତୁ କଣ କରିବା ତାପରେ ଖରା ଦିନ ଆଉ ଭଲ ଲାଗିବ ନ ଲାଗିବ।
ହଁ ଆମେ ତ ଶୋଇ ବିି ପାରୁନୁ ମୁଁ ତ ରାତିରେ ଛାତରେ ଶୋଉଛି।
ହଁ ବା ତାପରେ ଖରା ଦିନେ ସେଇୟା ତ କଣ କରିବା। ଛାତରେ ବି ଶୋଇଲେ ବି ତ ବେଶୀ ବି ଗରମ ହଉଛି, ବର୍ଷା ହେଲେ ହୁଅନ୍ତା, ତାପରେ ଏମିତି ସବୁ ଚାଲିଛି ବର୍ଷା ହେଲେ ଭଲ ଲାଗନ୍ତା କି କଣ କେମିତି ଲାଗନ୍ତା। ବର୍ଷା ହଉନି କିଛି ନାହିଁ ବର୍ଷା ମାନେ କାଲି ଉଠେଇଥିଲା ଯଦି ହେଇଥାନ୍ତା ଭଲ ଲାଗିଥାନ୍ତା। ତାପରେ ରଜକୁ ବି ଯଦି ବର୍ଷା ହୁଅନ୍ତା ତିନି ଦିନ ଭଲ ଲାଗନ୍ତା କି କଣ ମାନେ ବର୍ଷା ବି ହଉନି କି। କିଛି ନାହିଁ। ମାନେ ଲୋକ ସବୁ ବିରତ୍ୟା ହେଇଗଲେଣି ମାନେ ଯାହା ବି ହେଲେ ମାନେ ବହୁତ ଜୋର ବି ଖରା ହେଉଛି ଲୋକ ବି କେହି ବାହାରକୁ ବି ବାହାରି ପାରୁନାହାଁନ୍ତି। ଏମିତି ସବୁ ତ ଚାଲିଛି, ଆଉ ରଜକୁ ବି ଆମର ବି ଆମ ଛୁଆ ବି ମାନେ ମିଟିଂ କଲେ ରାଜି ହଉନାହାନ୍ତି ମାନେ କେହିସ ଆସିବେ ବୋଳିକି। କି ନା ଖରା ହଉଛି ଆମେ ଯାଇପାରିବୁନୁ କି ତମେ ମାନେ ଯେତିକି ଅଛ ମିଟିଂ କରିଦିଅ। ଆଉ ଆମେ ଆଉ କେ ଏ ଯିବୁ ଏମିତି ସବୁ କହୁଛନ୍ତି ତାପରେ ଆମେ କଣ ଆଉ ଏକା କାମ କରିବୁ ତାପରେ ଏମିତି ସବୁ ଚାଲିଛି, ଆଉ କଣ କହୁଛ ମୁଁ ରଖୁଛି।
ହଉ ତାହେଲେ ମୁଁ ରଖୁଛି ହଉ।